ହାଲୋ ସଖାଳ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଜାଣିଚନ୍ତି, ମୁଁ ଏବେ ସକାଳର ଭୋଜନରେ କଣ ଖାଉଛି?
ସକାଳୁ ଭୋଜନ କଲେଣି ଆପଣ?
ହଁ ମୁଁ ବଢୀ ବୋହରୁ ଉଠିକି ମୋର ସବୁ ନିତ୍ୟକର୍ମ ବ୍ରସ୍ କରିବା ଏଗୁରା ସବୁ ସାରିକି ଆ ମାନେ ସାରିକି ମୁଁ ଆମ ଘର ପାଖ ପଛପଟ ବଗିଚା ଯାଇଥିଲି ପାଞ୍ଚ ରାଉଣ୍ଡ ଚାଲି ଆସିଲି ଆସି ସାରିକି ତାପରେ ମୁଁ ଗାଧୁଆ ପାଧୁଆ କରିକି ଏବେ ହଉଚି ପାର୍ଥନା କରିକି ଆସିକି ଏବେ ଖାଇବାକୁ ବସିଛି। ସକାଳ ଆଠଟା ହେଲାଣି ଆପଣଙ୍କୁ କଣ ଜଣା ପଡୁନି। କି ହଉଚି ଆଁ ମାନେ ଆପଣ ପଚାରୁଚନ୍ତି କି ମୁଁ ଖାଇଲିଣିି ବୋଲି। ବୁଝିଲେ ମୁଁ ସକାଳୁ ସବୁ ଏଇଆ କଲିଣି ଆପଣ ଆଜି ସକାଳୁ ସବୁ କଣ କରିଚନ୍ତି?
ନା ଯୋଉ ଆପଣ କହିଲେ ଆପଣ କଣ ସବୁଦିନ ଏମିତି ଭୋରୁ ଉଠନ୍ତି ପାଞ୍ଚ ରାଉଣ୍ଡ ମାନେ ଆପଣଙ୍କ ପ ଛ ପଟ ପାର୍କ ଗୋଟେ କିଲୋମିଟର ଗୋଟେ ରାଉଣ୍ଡ ହବ ଆପଣ ପାଞ୍ଚ କିଲୋମିଟର ସତ୍ ଚାଲୁଚନ୍ତି।
ଆଜ୍ଞା।
ତେଣୁ ଆପଣ ତ ବହୁତ ଶକ୍ତିଶାଳୀ ହେଇଥିବେ ମାନେ ବହୁତ ଆପଣଙ୍କ ମାନେ ରୋଗ କିଛି ଗ୍ୟାସ୍ ଫ୍ୟାସ୍ କିଛି ହଉ ନ ଥୁବ ଆପଣଙ୍କୁ।
ନାଇଁ ଯେହେତୁ ମୁଁ ସବୁଦିନ ସକାଳୁ ଏମିତି ବ୍ୟାୟାମ୍ କରୁଚି ବ୍ୟାୟାମ ପ୍ରତିଦିନ କଲେ ଭଲ ସେଥିପାଇଁ ମୁଁ ବହୁତ ଆଁ ଶକ୍ତିଶାଳୀ ଅଛି ଭଗବାନ୍ ଙ୍କ କୃପାରୁ ହନୁମାନ ଙ୍କ କୃପାରୁ। ତ ମତେ କେବେ ବିି ରୋଗ ଫୋଗ ଗ୍ୟାସ୍ ହେରିକା ଜମା ବି ହୁଏନି।
ଆପଣ ତା ପରେ ଗା ସବୁଦିନ ସ ସକାଳୁ ଆପଣ ଉଠି ଏସବୁ କାମ ସାରି ତା ପରେ ଆସିକି ବର୍ତ୍ତମାନ ଜଳଖିଆ କଲେଣି। ମୁଁ ବର୍ତ୍ତମାନ୍ ଏପର୍ଯ୍ୟନ୍ତ ମାନେ ଦାନ୍ତ ବି ଘସିନି। ଆଉ ଟଏଲେଟ୍ ଯାଉନି ଆଉ ଏଇ ପନ୍ଦର କୋଡିଏ ମିନିଟ୍ ପରେ ମୁଁ ଯିବି ଟଏଲେଟ। ଆଉ ଦାନ୍ତ ଘସି ଗାଧୁଆ ପାଧୁଆ କରିବି ତା ପରେ କଣ ଖାଇବା ଆଉ।
ଆଚ୍ଛା ଆଚ୍ଛା ଆପଣଙ୍କୁ ଡାଳିିମ୍ୱ ଦିଆଗଲା ଛଡେଇବା ପାଇଁ ନା ଦିଆହେଇନାହିଁ?
ହଁ ହଁ ଦିଆ ହେଇଚି ମତେ।
ଭଲ ଆପଣ କାନରେ ଯନ୍ତ୍ରଟା ଦେଇଦେଇକି ଦୁଇ ହାତରେ ଆପଣ ଆପଣଙ୍କର ସବୁ କାମ ସାରନ୍ତୁ ଆଉ ମୁଁ କଣ କହୁଥିଲି ନା ଆପଣଙ୍କର ସାନ ଝିଅ କହୁଚି ମାନେ କଲେଜ ଯୋଉ ଯାଉଚି କେମିତି ସେ ଯିବା ଆସିବା କରେ?
ଆକ୍ଚୁଆଲି କଣ କି ସେ ଆମ ଘର ପାଖୁରୁ ଟାଉନ ବସ୍ ଅଛି। ବୁଝିଲେ କି? ଯୋଉ ଆମ ବସ ବର୍ତ୍ତମାନ ଚାଲିଚି ବୁଝିଲେ କି ସେଇ ବସ ରେ ସିଏ ତାର ଟାଇମ ଅନୁସାରେ ସେ ମୋବାଇଲରେ ଦେଖିଦିଏ। କୋଉ ଟାଇମ ରେ ବସ୍ ଅଛି ସିଏ ସେଇ ଟାଇମରେ ବସ ରେ ସବୁଦିନ ଯାଏ। ଆଉ ଆସିଆଟି ସେମିତିଆ କୋଉ ସମୟରେ ବସ୍ ଅଛି ସିଏ ଦେଖିକି ବି ଆସେ କିନ୍ତୁ ଏଇଆ କଣ? ଟାଉନ ବସ୍ ରେ ଆପଣଙ୍କୁ ଟିକେ ବହୁତ ସମୟ ଅପେକ୍ଷା କରିବାକୁ ପଡିବ। କାରଣ ଆପଣ ଯୋଉ ସାଙ୍ଗେ ସାଙ୍ଗେ ବାହାରିବେ ମୁଁ ପଳେଇବି ସେମିତି ହେଇପାରିବନି ଆଜ୍ଞା ଟାଉନ୍ ବସରେ ଟିକେ ଏଇ ଅସୁବିଧା। ଆଉ ସମୟ ଟିକେ ଯିବା ଆସିବାରେ ଅଧିକ ସମୟ ଯାଏ ତେଣୁ ଆଉ ତାର ଅପର୍ଚୁନିଟି କିଛି ନାହିଁ। କାରଣ ତାର ବର୍ତ୍ତମାନ ଗାଡ଼ି ଚଲେଇବା ପାଇଁ ଇଏ ଆସିନି ଆଉ ଗାଡ଼ି ଚଲେଇ ପାରିବ। ତାର ଡିଏଲ ଫିଏଲ୍ ନାହିଁ, ତା ଛଡ଼ା ଆମର ଗୋଟେ ଗାଡ଼ି କି ସେ ନେଇ ପାରୁନି। ଆଉ ତେଣୁ ଏଇ ଟାଉନ ବସ ରେ ଯିବା ଆସିବା କରୁଛୁ ଆଉ। ହଁ।
ଶୁଣନ୍ତୁ ଦେଖନ୍ତୁ ତା ବୟସର ସବୁ ଝିଅମାନେ ଏବଂ ତାଠୁ ସାନ ଝିଅମାନେ ମଧ୍ୟ ଗାଡ଼ି ଶିଖି ସାରିଲେଣି ଆପଣ ଏମିତି ଅବହେଳା କଲେ ଆଉ ହେବ ନାହିଁ। ଆପଣ ଟିକେ ତାକୁ ଗାଡ଼ି ଶିଖାନ୍ତୁ। ସକାଳ ସମୟରେ ହେଲା ନହେଲେ ରାତି ରାତି ସମୟରେ ହେଲା, ଆପଣଙ୍କ ଘର ପାଖା ପାଖିରେ ଟିକେ ଗାଡ଼ି ଶିଖାନ୍ତୁ କାରଣ ଏବେଠୁ ଯଦି ଆଜିଠୁ ଯଦି ଶିଖିବା ଶିଖିବା ଆରମ୍ଭ କରିବେ ତାହେଲେ ଆପଣଙ୍କୁ ପ୍ରାୟ ଛଅ ମାସ କିମ୍ବା ବର୍ଷେ ଲାଗିଯିବ ତାକୁ ଗାଡ଼ି ଶିଖେଇବାକୁ। ଆଉ ତାପରେ ସେ ନିଜେ ନିଜେ ବେଳେବେଳେ ଗାଡ଼ି ଯେତେବେଳେ ସାଙ୍ଗସାଥି ମାନଙ୍କ ସହିତ ଯାଉଛି ହେଲେ ତା ସାନ ଭାଇ ସହିତ ଯାଉଛି ସେତେବେଳେ ମଧ୍ୟ ଟିକେ ଟିକେ ଚଲେଇ ଦବ। ଏମିତି ନହେଲେ ସେ ଜୀବନରେ କେବେ ବି ଗାଡ଼ି ଶିଖି ପାରିବ ନାହିଁ। ଆପଣ ଆଜିଠୁ ଗୋଟେ କାମ କରନ୍ତୁ ଯେତେବେଳେ ଆପଣ ଫେରିବେ ସେତେବେଳେ ହଉଛି ତାକୁ ଟିକେ ଟିକେ ଗାଡ଼ି ଶିଖେଇ ଦିଅନ୍ତୁ। ଆଉ ଆପଣ ଆଜି ରାତି ଦଶଟାରୁ ସେଉଠୁ ବାହାରିବେ ନା ଟିକେ ଜଲଦି ବାହାରିବେ ଆପଣଙ୍କ ଡ୍ୟୁଟିରୁ।
ନାଇଁ ତା ଦଶଟା ହେଲେ ମୁଁ ବାହାରିବି। ଦଶଟା ପୂର୍ବରୁ କେବେ ବାହାରି ହବନି। କାରଣ ତାଙ୍କର ସବୁ କ୍ୟାମେରା ଲାଗିଛି ବୁଝିଲେ କି? କ୍ୟାମେରାରେ ସବୁ ଦେଖାଉଛି। ତେଣୁ ଆପଣ ଶୀଘ୍ର କେମିତି ବାହାରି ଆସିବେ ସେମିତି ହେଇପାରିବନି। ଆପଣ ଦଶଟା ହେଲେ ଆପଣ ଡ୍ୟୁଟି ଛାଡ଼ିବେ।
ଆପଣ ଦଶଟା ହେଲେ ଟିକେ ଚେଷ୍ଟା କରିବେ ସେଇପଟୁ ଯଦି କୋଉ ଗାଡ଼ି ବାଲା ଆସୁ ସେ ତାଙ୍କୁ କହିବେ ଟିକେ ଲିଫ୍ଟ ଦେଇକି ଟ୍ରାଫିକ ଯାଏ ଛାଡ଼ି ଦିଅନ୍ତୁ। ଦେଖିବେ ସେ ଆପଣଙ୍କୁ କିଏ ନା କିଏ ଏତେ ଜଣ ଯେହେତୁ ଆସୁଥିବେ କିଏ ନା କିଏ ତ ସାହାଯ୍ୟ ସେ ଜଣେ ନିଶ୍ଚିନ୍ତ କରିବ।
ନାଇଁ ରାତି ଏଇଠି ଆଜ୍ଞା। ଭୁବନେଶ୍ଵରରେ ଲିଫ୍ଟ ଦେବାଟା ବହୁତ ଖରାପ। କାରଣ ବହୁତ ପ୍ରୋବ୍ଲେମ ସୃଷ୍ଟି ହୁଏ। ତେଣୁ ରାତିରେ କେହି ଲିପ୍ଟ ଦିଅନ୍ତିନି ହୁଁ।
ଆଚ୍ଛା ଆଚ୍ଛା ତାହେଲେ ଏମିତି କଥା। ହଉ ତାହେଲେ ଆପଣ ଟିକେ ଚାଲିକି ପଳେଇ ଆସିବେ। ଯାହା ଦ୍ଵାରା ଆପଣଙ୍କର ବ୍ୟାୟାମ ମଧ୍ୟ ହେଇଯିବ। ରାତିରେ ଯେଉଁ ଚାଲନ୍ତି ସମସ୍ତେ ସେଇ ଟାଇପର ଆପଣଙ୍କର ହେଇଯିବ। ଆସି ସାରିଲା ପରେ ଆପଣ ସେଇ ଟ୍ରାଫିକରୁ ଆପଣଙ୍କ ଘର ପାଖ ଟ୍ରାଫିକ, ମାନେ କଳ୍ପନା ଛକ ଟ୍ରାଫିକ୍ ଯାଏଁ ଅଟୋରେ ପଳେଇ ଆସିବେ। ସେଠିକି ପହଞ୍ଚିବା ପାଖରେ ପାଖାପାଖି ହେବାର ଥିବ, ଆପଣ ଆପଣଙ୍କ ବଡ଼ ଝିଅକୁ ଫୋନ୍ କରିବେ ସିଏ ଗାଡ଼ି ନେଇକି କଳ୍ପନା ଯାଏ ଯିବ। ଆପଣ ତାପରେ ଆସିବେ। ଅଯଥାରେ କଳ୍ପନାରେ ଅପେକ୍ଷା କରିଲେ ହେଉଛି ଅଟୋ ମିଳିବ କି ନାହିଁ କିଛି ଲାଭ ନାହିଁ ସେ ବୁଝିପାରିଲେ କି ନାହିଁ। ଅଯଥା ସମୟ ନଷ୍ଟ ହେବ।
ଆପଣ ଯୋଉ କହିଲେ ବଡ ଝୁଅକୁ କହିବୁ ସେ ଗାଡି ନେଇକି ଯିବ କଳ୍ପନା ଛକରୁ ଏଠକୁ ଆସିବା ପାଇଁ ଯେତିକି ଟଙ୍କା ସେ ତେଲ ପଡିବ ତେଣୁ ସପଜ ବର୍ଷା ହଉଥିବ ହଁ ତେଣୁ ସେ ପ୍ରକାର ଥିଲେ ସେ ଯେତିକି ପଇସା ଖର୍ଚ୍ଚ କରିବ ମୁଁ କାହିଁକି ଟିକେ ଅପେକ୍ଷା ନକରିବି। ଆ ଅଟୋ ଫଟୋ ରେ ନ ଆସିବେ ଆଜ୍ଞା ବୁଝିଲେ କି?
ଦେଖନ୍ତୁ ତାହେଲେ ଆପଣଙ୍କୁ ଯାହା ଠିକ୍ ଲାଗିବ ସେଇୟା କରିବେ ମୁଁ ଆପଣ ବସ୍ ଗୋଟେ ଉପଦେଶ ଦେଲି କି ଏମିତି କରିଦେଲେ ଆପଣ ମାନେ ଯିବା ଆସିବା ହେଇଯିବ ନା ଅଳ୍ପ ଖର୍ଚ୍ଚ ହେବ ଏଠିକି ଆସିଲେ ମାନେ ଆପଣ ଯ ତାହେଲେ ଆଜି ତାହେଲେ ଆପଣ ଟିକେ ଶୋଇପଡ଼ିବେ ଖାଇ ଗଧୋଇ ପାଧୋଇକି। ଖାଇକି ଟିକେ ଶୋଇପଡ଼ିବେ ଶୋଇକି ଉଠିକି ତାପରେ ଯିବେ ବୁଝିଲେ।
ହଁ ହଁ ମୁଁ ଟିକେ ଦେହକୁ ରେଷ୍ଟ ଦବାକୁ ପଡିବ କାରଣ ଡିଉଟିଟା ରହିବତ। କାରଣ ଆଉ ଖରାବେେଳେ ଶୋଇ ହବନି। ତେଣୁ ମତେ ସେଇ ଅନୁସାରେ ଟିକେ ରେଷ୍ଟ୍ ନେଇକି ଯିବାକୁ ପଡିବ। କାରଣ ସେଠି ସୋଇ ହବନି ହୁଁ।
ନାଇଁ ନାଇଁ ଡିଉଟି ସମୟରେ ଆଉ କଣ କିଏ ଶୋଇପାରିବ କି? ଏତେ ସାରା ଲୋକ ଡ୍ୟୁଟି କରୁଥିବେ ପୁଣି ଆପଣଙ୍କର କମ୍ପାନୀରେ ତ ମାନେ ଏଇ ସମୟଟା ମାନେ ଏଇ ଯଉ ଦି ଟାରୁ ରାତିଚାପ ସମୟଟା ହିଁ ବେଶୀ କାମ କୁଆଡ଼େ ଆପଣ ମଝିରେ କହୁଥିଲେ ମୁଁ ଠିକ୍ କହିଲି ନା?
ହଁ ଠିକ କଥା ମୁଁ କହିଲି ଏଇ ସମୟରେ କାମଟା ଟିକେ ଅଧିକ ଥାଏ। ହୁଁ।
ତେଣୁ ଯାହାହେଲେ ଡ୍ୟୁଟି ସମୟରେ ସେମାନଙ୍କର କ୍ୟାମେରା ଫ୍ୟାମେରା ଲାଗିଛି ଆପଣ କିଛି ଅ ଶୋଇପାରିବେ ନାହିଁ ଆପଣ ଡ୍ୟୁଟି ଉପରେ ପନକ୍ଟୁଆଲ ରହିବାକୁ ପଡିବ।
ଡିଉଟିି ସମୟରେ ଆପଣ ସେମିତି ଧର ହଁ ପନ୍ଦର ମିନିଟ୍ ଟିକେ ଆଖି ଲାଗିଯାଇ ସେ ସେ ଅଲଗା କଥା। ସେଥିରେ ସମସ୍ତେ କ୍ଷମା କରିଦେବେ ମାଲିକ ମଧ୍ୟ ହେଲେ ପୁରା ସୋଇବା ଗୋଟେ ଯେଉଁ କୁହନ୍ତି ଘଣ୍ଟେ ଦେଢ ଘଣ୍ଟା ଖରାବେଳେ ସେଇଟା ତ ଶୋଇ ହବନି ନା ବୁଝିଲେ?
ନାଁ ସେମିତି କେବେ ଶୋଇହବନି କାରଣ ସେମିତି ଶୋଇଲେ ଆପଣ ନାଁରେ କମ୍ପ୍ଲେନ୍ ହେବ ତେଣୁ ଆପଣ କୁ କମ୍ପାନୀ ଥରେ ଦିଥର ୱାର୍ଣ୍ଣିଂ କରିବ ତାପରେ ଆପଣଙ୍କୁ ବାହାର କରିଦବ ତେଣୁ ସେ ପ୍ରକାର ଭୁଲ କଣପାଇଁ କରାଯିବ?
ହଁ ଆପଣଙ୍କୁ ନିଦ ସେଠି ଲାଗିଲେ ଆପଣ କଣ କରନ୍ତି ଟିକେ ଚଲାବୁଲା କରିଦିଅନ୍ତି ନା ଟି କଥାବାର୍ତ୍ତା ହେଇଯାଆନ୍ତି।
ହଁ ବସିରହିଲେ ଆପଣଙ୍କୁ ଯାହାବି ହେଲେ ଟିକେ ବୋର୍ ଲାଗିବ ଆପଣ ସେଇ ଟିକେ ଚଳ ବୁଲାବୁଲି କରିଦେଲେ ଆପଣଙ୍କୁ ଫ୍ରେଶ୍ ଲାଗିବ ତ ଭଲ ଲାଗିବ।
ମତେ ଯେତେ ବେଳେ ନିଦ ଲାଗେ ମୁଁ କଣ କରେ ନା ହଉଛି ମୁଁ ମାନେ ଟିକେ ଚଲା ବୁଲା କରିଦିଏ ଟିକେ ମୁହଁ ମଧ୍ୟ ଧୋଇ ଦିଏ ଟିକେ ପାଣି ପ ପଡିଲେ ମୁହଁରେ ମାନେ ଆ କ୍ଷୀରେ ଟିକେ ନିଦ କମ୍ ଲାଗେ ତ ମୁଁ ସେମିତି ହିଁ କରେ ଟିକେ ମୁହଁ ଧୋଇ ଦିଏ ତ ମତେ ଟିକେ ତାପରେ ଟିକେ ଫ୍ରେଶ୍ ଲାଗେ ଟିକେ ଫ୍ରେଶ୍ ଲାଗିଲେ ତାପରେ ହଉଛି ମୁଁ ମୋର କାମ ପୁଣି ଆରମ୍ଭ କରେ। ମୁଁ ଜମା ବି ଶୁଏ ନାହିଁ, ହେଲେ ମୋ ମାମା କଣ କରେ ନା। ସେ ସବୁଦିନ ବୋହରୁ। ମାନେ ରାତି ଚାରିଟାରେ ଉଠେ, ତାପରେ ସବୁ କାମ ସାରିକି ଯେମିତି। ତାର ନିତ୍ୟକର୍ମ ରହିଲା, ତା ସେବା ଆମେ କରିବାକୁ। କୁ ବି ମଧ୍ୟ ଯାଏ ଆମ ଘର ପଛ ବଗିଚାକୁ। ତାପରେ ଆସିକି ଗାଧେଇ ପାଧେଇ କି ଠାକୁର ପୂଜା। କରେ। ସକାଳର ଖାଇବା କରେ। ତାପରେ ସମସ୍ତଙ୍କୁ ଖାଇବା ପିଇବା ଦେଇ ସାରିକି, ନିଜେ ଶୋଇ ପଡ। ଠିକ୍ ନଅଟା କିମ୍ବା ଦଶଟା ବେଳେ ପୁଣି ଦୁଇ ଘଣ୍ଟା ପରେ ଉଠେ ବାରଟା ବେଳକୁ। ବାରଟା ବେଳେ ଉଠିକି ଗାଧୁଆର ଖାଇବା କରେ। ପରେ ପୁଣି ଶୋଇପଡେ ଦିଟା ବେଳୁକୁ। ଦିଟା ବେଳକୁ ଶୋଇକି ପୁଣି ତିନଟା ବେଳକୁ ଉଠେ। ଉଠି ସାରିକି ସମସ୍ତଙ୍କ ସହିତ ଲଞ୍ଚ କରିଦେଇକି ତାପରେ ତାପରେ ସେ। ପୁଣି ସେ ବଗିଚାକୁ ଯାଏ ଚାଲିକି ଆସେ। ତାଙ୍କ ସାଙ୍ଗ ମାନଙ୍କ ସହିତ କଥାବାର୍ତ୍ତା ହେଇକି ଆସେ। ଏମିତି ସବୁ କରେ ବୁଝିଲେ।
ଓହୋ, ତାହେଲେ ସେ ଭଲ ଅଭ୍ୟାସ ତାଙ୍କର। ଆଉ କିନ୍ତୁ ତମ ମାମା ମୁଁ ଦେଖିଚି ସଞ୍ଜ ବେଳେ କହିବେ ନିଦ ଲାଗୁଚି। ଖରା ବେଳେ କହିବେ ନିଦ ଲାଗୁଚି, ଦିନ ବାରଟା ବେଳେ କହିବେ ନିଦ ଲାଗୁଚି। ଯେ କଣ ପାଇଁ ନିଦ, ସେ ରାତିରେ ଠିକ୍ ସେ ଶୋଇ ପାରୁନଥିବେ। ତା ନିଦ ହଉନି ସିନା ଭୋରୁ ଉଠି ପଡୁଚନ୍ତି କିନ୍ତୁ ରାତିରେ ଠିକ୍ ସେ ନିଦ ହଉନି। ଯଉଥିପାଇଁ ସେ ଖାହାଲି କହୁଚନ୍ତି ମୋତେ ନିଦ ଲାଗୁଚି। ନାଇ କଣ କହୁଚନ୍ତି ଆପଣ?।
ନାଇଁ ଦେଖନ୍ତୁ, ଯେହେତୁ ସେ ଦିନ ମାନ ଏମତି ଘଣ୍ଟେ, ଦେଢ଼ ଘଣ୍ଟା, ଦି। ଘଣ୍ଟେ କରିକି ଶୋଉଚି, ମତେ ଲାଗୁଚି ସେଇଟା ହିଁ କାରଣ ଯଉଟା ରା। ରାତିରେ ନିଦ ହଉନି ନହେଲେ ତ ଆମେ ମାନେ ତ ଭଲରେ ହିଁ ଶୁଅନ୍ତି ରାତିରେ। ହଉ ଛାଡନ୍ତୁ, ମୁଁ ରଖୁଚି ଆମେ ପରେ କଥା ହବା।
ଠିକ୍ ଅଛି, ଠିକ୍ ଅଛି।